ହ୍ୟାଲୋ।
କଣ କରୁଥିଲ?
ଏଇ ବୁଲୁଛି ଆଉ।
ଅଁ ଖାଇ ସାରିଲଣି?
ଉଁ ଖାଇସାରିଲିଣି। ଆଉ ତମେ?
ହଁ, ମୁଁ ଖାଇ ସାରିଲିଣି।
ଉଁ।
କଣ ଖାଇଲେ?
ପଖାଳ, ମାଛ ଭଜା।
ଉଁ ହୁଁ। ପଖାଳକୁ ମାଛ ଭଜା, ଜବର ମଜା ଆଉ।
ଅଁ ରସୁନ ଟେ ଦଳ ଦବ, ଲଙ୍କା ଟେ ଚିପ୍, କଞ୍ଚାଲଙ୍କା ଚିକ୍ ତିଲ, ଟେଷ୍ଟ ଅଲଗା।
ଆମର ବି ଆଜି ମାଛ ଭଜା ହେଇଥିଲା। ପଖାଳକୁ ମାଛ ଭଜା।
ଉଁ ହୁଁ। ମାଛରେ କଣ୍ଟା ବେଶି।
ଇଲୋ ବୋଉ ଲୋ।
ଆଉ କଣ?
ଆଉ ସେପଟେ ଖରା କେମିତି ହଉଚି ଆପଣଙ୍କ ପଟେ?
ଖରା ପବଳ।
ହଁ ଭେ ଆମ ପଟେ ପ୍ରବଳ ହଉଚି। କୋଉଠି ଆପଣଙ୍କ ଗାଁରେ ରୁହନ୍ତି ନା, ସହରରେ?
ଘରେ ରୁହେ।
ନା, ମୁଁ କଇଲି ଗାଁରେ ରୁହନ୍ତି ନା ସହରରେ?
ଗାଁରେ।
ଉଁ ହୁଁ।
ତମର ବି ଖରା ହଉଚି?
ଆମ ପଟେ ବହୁତ ଜୋର ଖରା ହଉଚି।
ହ, ହ।
ଦୁଇ ଦିନ ହେଲା ଟିକେ ଭଲ ଅ କାଁଳିଆ ପାଗ କରିଥିଲା। ଆଜି କିନ୍ତୁ ବହୁତ ଜୋରରେଖରା ହଉଚି।
ଆମ ଆଡେ ଏମିତି ସେମିତି ଦିଇ ଦିନ ହେଲା ବର୍ଷା ହେଉଥିଲା ଏବେ ଖରା ହଉଚି ।
ହୁଁ ହୁଁ।
ହ
ଓ ଆପଣଙ୍କ ଫେବ୍ରାଇଟ୍ ଡିସ୍ କଣ। କଣ ଖାଇବାକୁ ଭଲ ପାଆନ୍ତି?
ହ ପଖାଳ ରସୁଣ। ଆଲୁ ପୋଡ଼ା।
ଆଁ ସେଇଟା ତ ଭେଜ୍ ଉପରେ ଗଲା ଆଉ ନନଭେଜ୍ ଉପରେ?
ହ ନନ ମୁଁ ସବୁ ମାଛ ମାଂସ ସବୁ ଖାଇଦିଏ।
ନା ନା ଏ ଗୋଟେ ପସନ୍ଦ ଥିବ ଗୋଟେ କେଉଁଟା ଆପଣ ଭଲ ପାଆନ୍ତି ବୋଲି?
କିଛି ପସନ୍ଦ ନାଇଁ ଆଇଁଷ ମାତ୍ରେ ତ ଆମର ରଜ ଆଉ।
ଓହୋ। ହଁ ମାନେ ଆଇଁଷ ପ୍ରେମୀ ଲୋକ ଆଉ।
ହଁ ହଁ।
ଉଁ ଆଉ କଣ ପଢ଼ାପ୍ ପଢ଼ି କରୁଛନ୍ତି ନା, କଣ ଚାକିରି କଲେଣି, ନା କଣ ଓହୋ।
ମାଇଁସ୍ ରେ ତାଲଚେରରେ।
ଓ।
ହୁଁ
ଆଉ ଆପଣଙ୍କ ପଟେ କଣ ଅଛି? ତୀର୍ଥସ୍ଥାନ ବୁଲିବା ପାଇଁ।
ଇରିଙ୍ଗା ଅଛି ବର୍ଷକୁ ଥରେ ଯିବ ରଜ ବେଳକୁ। ବଣ ଦୁର୍ଗା ଠାକୁର ଅଛନ୍ତି ହେଇଠେ ଆମର।
ଓହୋ ରଜକୁ କେବଳ ଯାଆନ୍ତି?
ରଜ ବାସି ଦିନ ଯାଆନ୍ତି ରଜ ସଂକ୍ରାନ୍ତି ଯୋଉ ଦିନ ସେଦିନ ହଁ।
ଟୋଲ୍ ଆପଣ ଯାଆନ୍ତି?
ହଁ ମୁଁ ଯାଏ ଏଠେ ଖାଇବା ହୁଏ ଅନ୍ନ ହୁଏ ପ୍ରସାଦ ହୁଏ ସମତେ ଖାଆନ୍ତି। ଠାକୁରଙ୍କୁ ଦର୍ଶନ କରନ୍ତି ଆସନ୍ତି।
ଓହୋ ସେଇଟା ଗୋଟେ ମହଲ୍ ଗାଁ ମହଲ ଆଉ ପାହାଡ ଉପରକୁ ଚଢିକି ଠାକୁରଙ୍କୁ ଦର୍ଶନ କରିବା।
ହ ଆଉ ତମର ହେରେ ପର୍ବପର୍ବାଣୀ?
ଆମର ତ ଏବେ ରିସେଣ୍ଟେ ରଜ ଗଲା ଯେ ରଜ ମୋ ରଜ ମୋଉଜ ହେଇଥିଲା ଆଉ।
ଉଁ ହୁଁ ଆଉ ଚାଷ ବାସ?
ହଁ ଆମର ସେପଟେ ଧାନ ଚାଷ ହୁଏ ଆ
ଆମର ବି ଧାନ ଚାଷ ହୁଏ। ହ
ଓହୋ ଆଉ କଣ ଯୋଉ ସବୁ ଡାଲି ଜାତୀୟ ଜିନିଷ କଣ ଚା
ନାଇଁ ନାଇଁ କିଛି ନାଇଁ ଖାଲି କେବଳ ଧାନ ଟି ହୁଏ।
ହୁଁ ହୁଁ ଆମର ସେପଟେ ଧାନ ହୁଏ ଏ ଯୋଉ ନ ଦି କୂଳରେ ମୁଗ ଯୋଉ ହେଠୁ କୋଳଥ। ହେଠୁ ବାଦାମ ହେଠୁ କନ୍ଦମୂଳ ହେଠୁ ତରଭୁଜ ଆଖୁ ଏ ସବୁ ଚାଷ ହୁଏ।
ଆମ ଆଡେ ସେମିତି ସୁବିଧା ନାହିଁ ଗୋଟିଏ ପ୍ର
ହଁ ସେ ଗୋଟେ ନଦୀ ଅଛି ବୋଲି ନଦୀ କୂଳିଆ ଅଞ୍ଚଳ ବୋଲି ସେପଟ ସବୁ କରନ୍ତି ଚାଷ ଆଉ।
ଅଁ ହଁ।
କୁଆଡେ ବୁଲି ବୁଲା ଯାଇଥିଲେ ଏବେ ନା ଯାଇନାହାନ୍ତି?
ଯେ ରଜ କୁ ଯା ଯାଇଥିଲି ଇରିଙ୍ଗା ପାହାଡକୁ ଯାଇଥିଲି ସେତିକି।
ଆଁ ଭଲ।
ଏଯୋଉ ଖରା ହଉଛି କୁଆଡେ ତ ଯିବା ପାଇଁ ଇଚ୍ଛା ହିଁ ହଉନି।
ନା ଝାଳ ଯେ ପ୍ରବଳ ବାହାରୁଛି ଖରାରେ।
ସେଇଆ ବା କେତେ ଲୋକଙ୍କୁ ସଂଷ୍ଟ୍ରୋକ୍ ହେଇଯାଉଛି।
ହୁଁ ମାଇନ୍ସରେ ତ ନ କହିଲେ ଭଲ ଏତେ ଗରମ ଯେ।
ହଁ ସେଠି ତ ବହୁତ ହିଟ୍ ହୋଉଥିବ କେନ୍ତି ଆପଣ ଡ୍ୟୁଟି କରୁଛନ୍ତି ସେଠି।
ପରିବା ପେଟପେଟଣା ପଇସା ଯୋଗୁ।
ହୁଁ ସତ କଥା। କଣ କରିବା ଆଉ ଯିଏ ଯୋଉ ଫିଲ୍ଡରେ କାମ କରୁଛି ତାକୁ କରିବାକୁ ହଁ ପଡିବ ଆଉ କଣ କରିବା।
ହଁ।
ଆଉ ଆପଣ ମ୍ୟାରେଡ୍ ନା ଅନ ମ୍ୟାରେଡ୍?
ମ୍ୟାରେଡ୍।
ଛୁଆପିଲା?
ନା ହେଇ ନାହାନ୍ତି ନୂଆ ବାହା ହେଇଚି।
ଓଃ ଏବେ ଆଉ।
ଆଉ ଆମ୍ବ ଏ ବର୍ଷ ଆପଣଙ୍କ ପଟେ ଆସିଥିଲା?
ଆମ୍ବ ଯୋଉ ଆସିଥିଲା ଆମ ଗାଁରେ ତ ଏତେ ଆମ୍ବ ଗଛ ନାହିଁ ସେ ଗାଁ ପାଖାପାଖି ଯୋଉ ଗାଁ ଗୁଡ଼ା ଅଛି ତ ତାକୁ ଆମ୍ୱ ଆଣିକି ଖାଉ।
ହଁ ହଁ ଆମ୍ବ ଖାଇବାକୁ ଭଲ ପାଆନ୍ତି।
ହଁ କେତେବେଳେ କେମିତି ଯଦି ଭଲ ଲାଗେ ନହେଲେ ମତେ ଆମ୍ବକୁ ଏତେ ପ୍ରିୟ ନୁହଁ।
ହଁ ହଁ। ମତେ ଭଲ ଲାଗେ ଯୋଉ ପାଚିଲା ଆମ୍ୱ ଫ୍ରିଜରେ ଥୋଇକି କାଟି କାଟି ଖାଇବାପାଇଁ ମତେ ଭଲ ଲାଗେ।
ଓ ହୋ। କାହାକୁ କେମିତି ସମସ୍ତଙ୍କୁ ସବୁ ପ୍ରକାର ଭଲ ଲାଗେ କି ଆଉ ମତେ ମତେ ଯଦି ବେଳ କାଏ ଭାତରେ ମୁଁ ଖାଏନି କେବେ କେତେବେଳେ କେମତିି କୋଚିତି ଖାଇଦିଏ ନହେଲେ ସେମିତି ଖାଲି ପାଟିରେ ମତେ ଖାଇବା ପାଇଁ ଭଲ ଲାଗେ।
ହଁ। ଭଲ। ଆଉ ଆପଣଙ୍କ ଘରେ ସମସ୍ତେ କିଏ କିଏ ଅଛନ୍ତି?
ବାପା ଅଛନ୍ତି। ବୋଉ ଅଛନ୍ତି ଭାଉଜ ଭାଇ ପୁତରାଟେ ଅଛି ସ୍ତ୍ରୀ ଅଛି।
ଓ ହୋ। ଜଏଣ୍ଟ ଫ୍ୟାମିଲି ଆଉ ନାଇଁ।
ହଁ ହଁ। ଆଉ କଣ ଖବର କଣ କୁହ? ହ୍ୟାଲୋ।
ଆଜ୍ଞା।
ଆଉ କଣ କୁହନ୍ତୁ?
ଆଉ ସେ ଯୋଉ ଆପଣ କହୁଥିଲେ ଏବେ କଣ ଗୋଟେ ପାହାଡ କଥା। ସେଇଟା କେତେ କିଲୋମିଟର ଯିବାକୁ ପଡିବ?
ତଳୁ ଉପରକୁୁ ମିନିି ମମ୍ ପାଖାପାଖି ଅ ଗାଁଠୁ ଆମର ଅ ପାଞ୍ଚ କିଲୋମିଟର। ଚାଲି ଚାଲି ଯାଆନ୍ତି ସେଠୁ ପାହାଡକୁ ଯାଆନ୍ତି ଦି ଦି କିଲୋମିଟର ଉପରକୁ ପାହାଡ଼ରେ।
ଗାଡି ଯିବା ପାଇଁ ସୁବିଧା ଅଛି ନା ଚାଲି ଚାଲି ଯିବାକୁ ହୁଏ?
ହଁ ଗାଡିର ସୁବିଧା ଅଛି ବାଇକ୍ ଫାଇକ ଏ ସୁବିଧା ଅଛି ଯାର ବାଇକ ନାହିଁ ସେ ତାର ଚାଲି ପ ଚଲା ଚାଲି ଯିବ।
ନା ନା ମୁଁ କହିଲି ସେ ପାହାଡ ଉପରକୁ ଉଠିବା ପାଇଁ।
ଗାଡି ଯିବନି ଚାଲିକି ଯାଆ।
ହଁ ହୁଁ ହୁଁ। କ ଆମର ବି ସେମିତି ଜଏଣ୍ଟ ଫ୍ୟାମିଲି।
ହଁ ହଁ। ଭଲ ନା ଜଏଣ୍ଟ ଫ୍ୟାମିଲି ରହିବ ଭଲ ସୁବିଧା ଅସୁବିଧା ସବୁବେଳେ ଭଲ।
ଫ୍ୟାମିଲି ଟା ଭଲ ନା।
ହଁ ଭଲ।
ହଁ ହଁ। ଆଉ ଉ ପାଣି ଫାଣି ସୁବିଧା କେମିତି ଆପଣଙ୍କ ପଟେ?
ପାଣି ଖରାଦିନେ ଟିକେ ଅସୁବିଧା ହୁଏ ନ ହେଲେ ସବୁବେଳେ ଆଉ ତ ପାଣି ଆଭେଲେବୁଲ୍‌ ହୁଏ।
ଆ ଖରା ଦିନ ତ ମେନ୍‌ ଆଉ ଖରା ଦିନେ ତ ଏଇ ଅସୁବିଧା ଆଉ।
ହଁ ।
ଖରା ଦିନେ ପ୍ରାୟ କୂଅ ପୋଖରୀ ଶୁଖି ଯାଉଛି ତାପରେ ଏବେ ଯୋଉ ଖରା ହଉଛି। ଆଉ କୋଉ କୂଅ ପୋଖରୀରେ ପାଣି ହିଁ ରହୁନି।
ହଁ ।
ଆପଣଙ୍କ ର ବୋରିଙ୍ଗ ଫୋରିଂ କରିଛନ୍ତି ନା କେମିତି କୋଉଠୁ ପାଣି ଖାଉଛନ୍ତି।
ହୁଁ ନାଁ ନାଁ ବୋରିଂ ନାଇ କୂଅ ଅଛି।
କୂଅ ଅଛି ହଁ ଭଲ ଆପଣ କେତେ ଭାଇ ଭଉଣୀ?
ଆ ତିନି ଭଉଣୀ ଦିଇ ଭାଈ।
ହଁ ହଁ ଭଉଣୀ ମାନେ ସବୁ ବାହାଘର ହେଇ ସାରିଲେଣି?
ହଁ ଅଁ ସବୁ ବାହାହେଇ ସାଇଲେଣି?
ଓ ହୋଅ। ଆମ ପଟେ ତ ରଜ ମୌଜ ହୁଏ ରଜ ଉତ୍ସବ। ରଜ ଅ ଅ ଦୁଇ ଚା ଚାର୍ ଦୁଇ ଚାରି ଦିନ୍‌ ଥାଇକି ସଜାସଜି ଆରମ୍ଭ ହେଇଯାଏ।
ଆଁ ହାଁ ଆମ ଆଡ଼େ ସେମିତି ଇ ଇ ରଜ ଅ ଅ ବାହାଘର ହୁଏ।
ଓ ହୋ ଆମର ବାହା ଘର ହୁଏନି କିନ୍ତୁ ଯୋଉ ସବୁ ଇଭେଣ୍ଟ ଗୁଡା ହୁଏ ତିନି ଦିନ ତିନ୍‌ ଦିନ ଯାକ ଇଭେଣ୍ଟ ଗୁଡା ହବ ଯେମିତି ଯୋଉଥିରେ ଭାଗ ନେଲା କିଏ କି ତ କିଏ ନାଚ କିଏ ଖେଳ ମିଉଜିକ୍ ଚିଆର ଆକ୍ଟିଙ୍ଗି ଏମିତି ବିଭିନ୍ନ ପ୍ରାୟ ଇଭେଣ୍ଟ ହୁଏ ସମସ୍ତେ ସେଥିରେ ଭାଗ ନିଅନ୍ତି। ହେଲା ତିନି ଦିନ ଯାଙ୍କ ସବୁ ଇଭେଣ୍ଟ ଗୁଡାକରେ ଯେ କ୍ୱାଲିଫାଏ କରିଥାଏ। ଲାଷ୍ଟ ଦୀନ ସେ ରଜ ସୁନ୍ଦରୀ ହୁଏ।
ଏମିତି ହଉଥିଲା ବର୍ଷେ ଏ ଏ ରଜ କୁଇନ୍‌ ହୁଏ। ଆସନ୍ତି ଏମଏଲ୍‌ ଆସନ୍ତି ନହେଲେ ଆମର ର ର ଚେୟାରମ୍ୟାନ୍ ଯିଏ ବ୍ଲକ୍ ଚାରୀମାନେ ‌ସିଏ ଆସନ୍ତି। ସେଇଦୀନ ଉତ୍ସର୍ଗିତ କରନ୍ତି ତାପରେ ଏଇ ଦି ବର୍ଷ ହେଲା ଉ ଉ ହଉଥିଲା ସେ ଯୋଉ ଝିଅଗୁଡ଼ା ଥିଲେ ସେ ବାହା ହେଇଗଲେ। ପଳେଇ ଲେଣି ଆଉ ହୋଉନାହିଁ।
ଏଇତ ଝିଅଙ୍କ ପାଇଁ ଆଉ ରଜ ହଉନି ଭଲ ସେ ଝିଅ ଝୁଆ ବାହାହେଇକି ପଳୋଉଚନ୍ତି।
ହଁ ଆଉ ଗୋଟେ ଏ ଆମ ଗାଁ ଠୁଁ ଗୋଟେ ହାପ୍କିଲୋମିଟର ରୁ। ବୋଉଳ ସାହି ବୋଲି ଗୋଟେ ଗାଁ ଅଛି। ସେଇ ଗାଁରେ ଆମର ର ଅ ରଜ ବାହାଘର କରାଯାଏ ଆଉ ସେ ଶିବ ପାର୍ବତୀ କି ବି ବାହାଘର କରାଯାଏ। ଡିଜେ ଫିଜେ ସାଉଣ୍ଡ ଫାଉଣ୍ଡ ଭୋଜୀ ଭାତ କରିକି ଇ ଇ
ଓ ହୋ ଓ ହୋ। ହଉ ଠିକ ଅଛି ଆପଣଙ୍କ ସହିତ କଥା ହେଇ ଭଲ ଲାଗିଲା ଆଉ ରଖୁଛି।
ଆଜ୍ଞା।
ମୁଁ କୋଉଠି ରହୁଛି।